ହୁଁ ହୁଁ କଣ କରୁଛ ଆଜ୍ଞା?
ଆଉ ତମ ଦେହପା କେମିତି?
ମୋର ଦେହପାହା ଭଲ ସବୁ।
ନିିକ।
ହୁଁ ହୁଁ।
ଆଉ ତମ ଦେହରେ କେତେଟା ହାଡ?
ମୋ ଦେହରେ ସେଇ ଅଛି ଆଉ ଚାରି ପାଞ୍ଚଟା ଆଉ, ନମ୍ବା ନମ୍ବା ଆଉ।
ନମ୍ବା ନମ୍ବା ହାଡ।
ହୁଁ।
ଆଉ କଣ କହୁଛି କହ ଏତିକି?
ଆଉ ପାଖରେ ଯୋଉଟା ଅଛି ତାର
ତାର ପାଇଆନ
ତା ପାଇଁ ଆଣ।
ହୁଁ ତା ଆବେ କାଉଁଟିି ଖାଇ ପାରୁନି
ଆଉ ବଳିଯଦି ଦିଟା ଦବ ଘରକୁ।
ଦବା ଆଉ
ମକରା
ଏ ମଲାର।
ଏଇଟା ଅଳିଆ ଟା ଆଉ ଗୋଟେ ନିକୁଛିିଆ ଟା ସୁଦୁ।
ଏ ଅଳିଆ ଗୁ୍ରା ପୁରା ନେଲେ ଏମିତି ପୁରା ଘାଟା କରୁଛନ୍ତି। ଭାଇ କଣ ଭଲ କଥା କହ ଖାଇସାରିଲୁଣିି?
ହଁ ଖାଇସାରିଲିଣି।
ପି ସାରିଲୁଣୁ।
ପି ସାରିଛି।
ଆଉ କଣ ଖାଇଲୁ କଣ?
ମୁଁ ଖାଲି ପଖାଳ ଭାତ ଆଉ ଆଳୁପୋଡ଼ା।
ଆଉ
ବାଇଗଣ ପୋଡା।
ଆଉ।
କଦଳୀ ଭଜା।
ଆଉ କଣ?
ଆଉ ଦହିବରା।
ଦହିବରା ଖାଇ ଦେଇଛୁ।
ଗୁପଚୁପ।
ଗୁପଚୁପ ଖାଇଥିଲୁ ପେ ଏଟା ତୋ ପେଟ ଏଟା କଣ ଆକଚୁଆଲି? ଘୋଳ ଦହି
ଦହି ଘୋଳ ଦହି
ଆଜ୍ଞା ତମେ ଯୋଉ ତମେ ଅଚୁଲି କୋଉ ଇଏରେ ଆଉଛ।
ହଁ ଇଏ ରାଛ
ଆଁ
କଣ ଇଏ ରେ?
ଆରେ ତମେ ଝିଅ ନା ମହିଳା ତ ମୁଁ ଜାଣି ପାରୁନି।
ତୁ ପୁୁରୁଷ?
ଆରେ ବାଇଗଣ ରେ କିଏ ଛିଡିକି ପକେଇଛି ରେ
ବାଇଗଣ
ହଁ ବାଇଗଣ ମୁଁ କହିଲି ବାଇଗଣ ପ୍ରକ୍ରିୟା ବିଷୟରେ କିଛି କହ।
ଦେଖି ଅନା ଯେତେବଳେ ବାଇଗଣ ଚାଷ କରିବ ହେଲା। ସେତେବେଳେ ବାଇଗଣ ଯେତେବେଳେ ଚାଷ କରିବ ପ୍ରଥମେ ଟ୍ରାକ୍ଟର ଧରିବ। ଟ୍ରାକ୍ଟର ଧଇଲା ପରେ ସାର ପକାଇବ। ସାର ପକେଇଲା ପରେ ଫୁଣି ଟ୍ରାକ୍ଟର ଧରିବ। ତାପରେ ଯାଇକି ମଞ୍ଜି ପକେଇବ।
ତାପରେ ଗଛ ହବ ଆମର ବାଇଗଣ ଫଳିବ ଆଉ
ତାପରେ ପାଣି ଶୁଖିଯିବ ତାପରେ ଘାଟା ଆଉ।
ଯେମିତି ଶୁଖିଯାଇଥିଲା ଆଉ ଏ ମିନିମ କେତେଟା ବର୍ଷ ଲଗା ଲାଗିଥିଲା କି ଗଣିଥିଲା ଆମ କିରେ
ଚଉଦଶହ ଭଳିଆ।
ଚଉଦଶ ହଁ ଚଉଦଶ ଭଳିଆ ଯାଉଚି ଏ ଚଉଦଶହ ଭଳିଆ ଲାଗିଥିଲା। ଆବେ ଏଠୀ ବଢିଆ ବାଇଗଣ୍ ଦେଇଛି ତ।
ଅମୁକ କ କହ ତାତେ ସେ ତା ମୋବାଇଲରେ ଆଣିବ କରିଦବା ତାଠି ଅମୁକ ଅମୁକକୁ କହ। ଅମୁକକୁ କହିବି ମୁଁ।
ଆରେ ରହ ଟିକେ ମୁଁ ଏଇ ଅମୁକ ତୋ ପାଖକୁ ଯାଉଛି ନା କିଛି କହନି ହେଲା। ତାପରେ ମୁଁ ସାଇଟି ହେଇଗଲା ବେ ତୂ କହିବୁ ତୁ ଟିକେ ପଶେ ବାଇଗଣ ଫାଇଗଣ ଟା ଦେଖିବୁତ ଆମେ
ହ୍ୟାଲୋ
ହ୍ୟାଲୋ ହୁଁ
ଦେଖିବାଁ ବାଇଗଣ ଦେଖିଛି ଭଲ ବାଇଗଣ ଟେ ଦେଖିଛି। ମସ୍ତ ବାଇଗଣ ଇଛା ଆଉ କିଳେ କି ଟା ନାହି
ତୁଲି ଆନିଲୁ ଆନେ
ଆବେ ଅମକ କହୁଥିଲା ପ୍ରବଳ ବାଇଗଣ ହେଇଛି ବୋଲି ପାଚିଲା ବାଇଗଣ ଟା ସବୁ
ସବୁ ପାଚିଲା। କଶୀ ପଡିଛି ନା ଛୋଟ ଛଟ ବଟ ପିଲାଣି ଆଉ ଫୁଲ ବି ହେଲାଣି। ଫୁଲ ହେଲାଣି କଷି ପଇଲାଣି।
ଆଉ ମୁଁ ଶୁଣିଛି କୁଆଡେ ପୁରା ଯାତ୍ରା ଦେଖି ଯିବା ପାଇଁ ଭାରି ପସନ୍ଦ କରୁ।
ହୁଁ
ଯାତ୍ରାରେ କଣ କର?
ଯାତ୍ରା ଯା ବୁଲୁ। ପଚି ଯଇଛି ରେ ଅଛେ ତ ଫଳି ତ ଫଳି ପଚି ଯଇଛି ଗଛରୁ।
ପଚି ଯାଇଚି
ଏ ଯୁ ବାଇଗଣ ଟା ଖତନାକ ବାଇଗଣ୍ କୁଆଗଲା? ଏବେ ଏଇଟା ବି ଖତରନାକଟାବେ? ଅହ ଏଇପଟେ ଦେଖୀଥିଲୁ ନା? ନାଁ ରେ ହେଇନି ବାଇଗଣ ଗୁଡା ହେଇନି। ନତିଘାଟା ବଲେଇଥାନା
ଅପାର ଭାଇ।
ଏ ଉପାଡିଆ ଗଛର ଆଗ ଫାଷ୍ଟ ହେଇସାରୁ ତାପରେ ସବୁ ଉପାଡି ଦେଇକିି ବିକେଇଦବା ପୁଣି ଟ୍ରାକ୍ଟର ଧରିଦବା ଆଉ
ହୁଁ।
ଦାଆଟା ଭଲସେ ଆଗେଇବା ଆଣ ଆଉଥରେ ଆଉ ପୁଣି ଲେଖିକି ଘାସ ମରା ଔଷଧ ପକେଇ ଦେଇ ଆଉ ଥରେ ଧରିଦବା। ଆ ସବୁରା ଖସି ପଡୁଛି ଗୋଟିଏ ନାଇ ହେଇଯିବେ ହେଇଯିବେ। ଆଉ ପଟ ବାଇଗଣ ବସି ହେଇଛି ତ ପଚିଯାଇଚିଲୋ ଶଳା ନାଇଁରେ ଭଲ ଅଛି ତ।
କଲରା ଦେଖିକି ଆଣେ ଭାରି।
କିଏ କୋଉ ସାଇଟରେ ଦେଖୁଛୁ ହେଇଚିକି ନାଇଁ ପବନ ଟିକେ ଟିକେ ହଉଛି। ଟେଣଟଣା। ସିଏ ଆକ୍ଟୁଲି ଜାଣୁଛି କେନ୍ତି ଆମେ ସବୁ ଏତେ କଥା ହେଇଛନ୍ତି ଏତେ ନେ କଥା ହେଇଛନ୍ତି।
କଣ?
ଏଇ
ଏଇ କଣ?
ଆ କଣ କି?
ଭୟାଁ ଅମୁକ।
ଏଇତ ଆଉ ସେ ଜାଣୁଛି କି ନା ଆମେ ଏତେ କଥା ହଉଛନ୍ତି ବୋଲି ଏତିକି ନ କଥା ହଉଛନ୍ତି ବୋଲି ତାରେ ଆ ଚେଷ୍ଟା ରହୁଛି କିରେ?
ସେ ପା ଆମ ଶୁଣୁଛି ସବୁ।
ସେ ମୋ ବସ୍।
ବସ୍।
ଝିଅ ନା ପୁଅଟା କିରେ?
ସେଇଟା ପରା ଝିଅପିଲାଟା।
ହୁଁ ହୁ ତା ସହ କଥା ହେଇଛୁ ତୁ?
କଥା ହେଇନି ମୁଁ।
ଆଉ
ହୁଁଁ।
କଥା ହେଇନି।
ଅମୁକ ମାନେ କଥା ହେଇ କହିଲେ?
ଓହୋ ଜାଣିଲି ତାହାଲେ?
ଅମୁକ ଲୋକ କଥା ହେଇକି ଅମୁକ ଲୋକ କହିଲେ?
ତମ ଘର ଭାଇ ଅମୁକଲୋକ କହିଥିଲେ? ଆରେ ଦଶଟା କଲରେ କେତେ ଟଙ୍କା ମିଳୁଛି କିରେ?
ଦଶଟା କଲରେ ଦଶ ଶଶନ। ହଜାରେ।
ଆଉ ଏଇନା ତୋର କେତେଟା କଲ ହେଇଛି କମ୍ପ୍ଲିଟ୍।
ମୋର ଏଇଟା ହେଲେ ଆଉ ଗୋଟେ ହେଲେ ପନ୍ଦରଟା ହେଇଯିବ ଏଇଟା ଚଉଦଟା ହବ ଏଇଟା ସଇଲେ।
ପନ୍ଦରଟା କଲେ ଗୋଟେ ଟାସ୍କ କମ୍ପ୍ଲିଟ୍ ହୋଇଯିବ। କେତେ ଟଙ୍କା ଦବ ମାନେ ତା ଟେ ଦେଖେଇବ ଦେଖେଇବନି ଏଇଟା।
ଦେଖେଇବ ବୋଧେ ମୁଁ ଜାଣିନି ତ
ଜାଣିପାରୁନ କେମତି?
ଦେଖେଇ ପାରିବ ଦେଖେଇଲେ ସିନା ଜାଣିବ?
ଉ ହୁଁ। ତୋର କେତେ ଦିନ ଧରି ପେଣ୍ଡିଙ୍ଗରେ ପଡିଚି ପଇସାଟାକି?
ଏଇ ହେଇଗଲାଣି ଦି ଦିନ ଖଣ୍ଡେ ହେଲାଣି।
ଏପଯ୍ୟନ୍ତ ଆଇନି ଆଉ।
ନାଇଁ ନାଇଁ କାଲିଠୁ ତ
ଏ ଭାଇ।
ଏଇଟା ଆଉ ଗୋଟେ ବେ।
ଚିକ୍ଣଣିଆ ବାଇଗଣରା ସବୁ।
ହୁ ଆଉ ବଢିଆ ବଢ଼ିଆ ବାଇଗଣ ତ।
ଆଉ କଉଠି ନଜର ଦେଖୁଧା। ଆଉ କାହିଁ ଆଉ ଗୋଟେ ଦେଖିବା ଛୁଟିଆ ଟା ହଁ ତୁଳି ଦିଆ
ସେଇ ଯୋଉ ବଡ ବଡ ଗଛ ରା ସେଇ ଭିତରେ ତ ଥିବ।
ଦେଖୁଯି ବେସ ଏ ସବୁ ଫୁଲ ହେଇଛି। ଫୁଲୋ ଫୁଲୋ ହେଇଥିଲା ବାଇଗଣ ନାହିଁରେ ଭାଇ।
ଆଉ ବାଇଗଣ।
ବାଇଗିଡି ତ ହେଇନି ଆଉ।
ଫଲୁଆରେ ସବୁ ଆଉ ଆଠ ଦଶ ଦିନ ଗଲେ ଫଲୁଆରେ ସବୁ ବାଇଗଣ ହେଇଯିବ ଆଉ।
ସବୁ ବାଇଗଣ ରେ ଫୋଲ ହେଇଯିବ ଫୋଲରେ ବାଇଗଣ ହେଇଯିବ।
ଭାଗ ନବୁ।
ହୁଁ ନେବି।
ନେଇଯିବି ତାହେଲେ ଫାଇନାଲ ହଉ ର ଯାଉଛି ଆଉ। ଅଳ୍ପ ସମୟତ ରହିଲା ଆଉ। ଏଇ ଗଛରା କିନ୍ଦି ଛୋଟିଆ ଛୋଟିଆ ହେଲା ଗି। ଏରା ଛୁଟିଆ ଛୁଟିଆ କେତେ ହେଇଛି
ହଁ ଭିଟାମିନ୍ ପାଇଲାନି।
ସେଇଆ ଚାଲି ଅପାରୀକିନା ହଳ ଧରିବାକୁ ପଡିବ।
କଣ୍ଟା ଫଣ୍ଟା ସବୁ ଦିଆହେଇଛି ସେଦିନ ଭଲସେ ଆଉ। ଡି ଛି।
ବହେ ଗୁଣ୍ଡ।
ହୁଁ ହୁଁ।